ହ୍ୟାଲୋ।
ହଁ ମୋ କଥା ଶୁଭୁଛି?
ଆଜ୍ଞା। ଆପଣଙ୍କୁ ଶୁଭୁଛି?
ହଁ ମୋତେ ବି ଶୁଭୁଛି। ଆଉ କେମିତି ଅଛନ୍ତି?
ଭଲ ଅଛି। ଆପଣ କେମିତି ଅଛନ୍ତି
ହଁ ମୁଁ ବି ସେମିତି ଆଉ ମୁଁ ବି ଭଲ ଅଛି।
ଅ ଆଜ୍ଞା।
ଆଉ କଣ ବିଲ କାମ ଆରମ୍ଭ ହେଲାଣି ଚାଷ ଚାଷ କାମ?
ନାଇଁ ଏବେ ତ ଟିକେ ଟିକେ ବର୍ଷା ହେଇଛି ତ, ସେଇ ଧାନ ବି ବୁଣା ହେଇନି ତଳି ପାଇଁ।
ଅ, ହଁ ଟିକେ ବର୍ଷା ଦରକାର ନୁହେଁ!
ଆ-ଆଜ୍ଞା, ଆଉ ତା'ପରେ ଏବେ ଖାଲି ସେଇ ହଳ କରିକି, ସବୁ ଛଡା ହେଇଛି ବିଲ ଗୁଡାକ। ଆଉ ଟିକେ ଏମତି ମାନେ, ପାଗ ଦେଖିକି ଏମିତି ଶୁଖିଲା ପାଗ ଦେଖିକି ଧାନ ବୁଣା ହେଇଗଲେ ତା'ପରେ ସେଇ ବର୍ଷା ଫର୍ଷା ଟିକେ ହେଲେ, ହେଇଯିବ ଆଉ। ଆଉ ଆପ୍
ହଁ, ହଁ, ଆମର ତ ଜମି ନାହିଁ। କିନ୍ତୁ ଏପଟେ ମଧ୍ୟ ହେଇନି। ତଳି ଆଗ ବୁଣା ହେଲେ ଯାଇକି ବିଲରୁଆ କାମ ଆରମ୍ଭ ହବ ଆଉ। ଦେଖେ ସବୁ ଆମ ସା ଅଛୁଁ ଅଛି କେତେ ଜଣଙ୍କର ବିଲ ଚାଷ କାମ କରନ୍ତି। ହଁ ଓହୋ! ଆଉ ବାଡ଼ିରେ କଣ କଣ ସବୁ ଅଛି, ଗଛ ଫୁଲ ଗଛ?
ଏବେ ତ ବର୍ଷା ଆସିଲା, ଏବେ ଟିକେ ଟିକେ ସବୁ ଚାର ଫାର ପକେଇକି, ଆଣିକି ଲଗେଇବା କଥ୍ ଥା ସେଇ ଗେଣ୍ଡୁ ହଉ କି ସେଇ ମାନେ ଫୁଲ ଚାରା ଯେ, ଆମର ସବୁ ଲାଗିଛି ବାରିରେ ଆମର ସବୁ ସେଇ ଯୋଉ ନାଲି ମନ୍ଦାର ଲାଗିଚି, ତା'ପରେ ସେଇ ଧଳା ମନ୍ଦାର ଆଉ ସେ ଯଉ ଅଁ ଇଟିମୂଳା ଲାଗିଚି-ଇ, ଆଉ ମଲ୍ଲି ଅଛି, ଆଉ ଗୋଲାପ ଲାଗିଚି। ମୋର ନାଲି କଲର୍ ଲାଗିଛି, ଗୋଟେ ଆଉ ଗୋଟେ ରାନୀ କଲର୍ ଆଉ
ଅ ହ।
ମାନେ ଏମିତି ଚି ତିନି ଚାରି ରଙ୍ଗର ଲାଗିଚି, ଧଳା ବି ଗୋଟେ ଲଗେଇଛି।
ଅଁ ଧଳା ଗୋଲାପ।
ଆଜ୍ଞା।
ହଁ। ଆମର ତ ବିଶେଷ ଜାଗା ନାହିଁ ବାରିପଟେ। କିନ୍ତୁ ସେଥିରେ ଯେତିକି ବି ଜାଗା ଅଛି। ଅଳ୍ପ କେତେ ଗଛ ସେମିତି ମୁଁ ମଧ୍ୟ ଲଗେଇଚି ଆଉ। ପୂଜା ପାଇଁ ଠାକୁରଙ୍କ ପୂଜା ପାଇଁ ଆଉ, କେତେ କୁଆଡେ ଧାଇଁବୁ। ସଖାଳ ପାଇଲା ବୁଳୁ କୁ ରାସ୍ତାରେ ଯଉ ସବୁ ଫୁଲ ଗଛ ସବୁ ଅଛି। ସେଠିରେ ଗୋଟେ ବି ଫୁଲ ନଥାଉଛି। ସବୁ-ଉ ସକାଳ ଭ୍ରମଣରେ ଯଉ ସବୁ ଆସୁଛନ୍ତି, ସବୁ ବୁଲିବା ପାଇଁ ଛୁଆଁ ସବୁ ପଲିଥିନି ସବୁ ତୋଳିକି ଧରିକି ପଳଉଛନ୍ତି, ଚାରିଟା ରାତିରୁ।
ଆଜ୍ଞା, ଆମର ବି ଏପଟେ ଆସନ୍ତି ସବୁ, ଆଜ୍ଞା।
ହଁ, ହଁ, ହଁ, କୁହ।
ହଁ, ଆମର ବି ତ ଏପଟେ ଆସନ୍ତି ସବୁ, ଯେତେବେଳେ ସକାଳେ ଚାଲିବାକୁ ମାନେ ସବୁ ଆସନ୍ତି, ସେଇ-ଇ ଆଁ ମାନେ ସ୍ତ୍ରୀ ଲୋକ ମାନେ ସବୁ ଆସନ୍ତି ନା, ତ ସେମାନେ ବି ମାନେ କଣ ଆମର ମାନେ କବାଟ ଖୋଲିକି, ସେ ବାଡି ଭାଡି ଭିତରୁ ସବୁ ମାନେ ଫୁଲ ତୋଳିକିି ସେ ନିଅନ୍ତି।
ଅ ହ।
ଆଜ୍ଞା।
ଆମର ମଧ୍ୟ ସେମିତି ହଉଥିଲା। କିନ୍ତୁ ଏବେ ଆସୁନାହାଁନ୍ତି। କିନ୍ତୁ ନିଜର ଦରକାର ପାଇଁ ଉଁ, ଆମେ କିଛି ଲଗେଇଛୁ ଫୁଲ ଗଛ, ମା ଲଗେଇଛନ୍ତି, ମୁଁ ମଧ୍ୟ ଲଗେଇଛି। ଯେମ ତି ଧଳା ମନ୍ଦାର କହିଲ ନାଲି ମନ୍ଦା ଅଛି ଆ, ନାଲି ଗୁମ୍ଫା ମନ୍ଦାର ବି ଅଛି। ଆ, ମଲ୍ଲି ଗଛ ଅଛି, ଜୁଇ ଗଛ ଅଛି। ଏଉଡ଼ା ସବୁ ଅଛି। କେବଳ ଫୁଲ ଠାକୁରଙ୍କୁ ଅ ତ ଦିଆଯାଉଛି ଆମର ଏଇ ପ୍ରତ୍ୟେକ ଆଉ ଗଛ ଯୋଉ ଅଛି ଆମ ପୃଥିବୀରେ ଯେତେ ବି ଗଛ ଅଛି। ଅଁ, ମଣିଷର ହିତରେ ସବୁ ଗଛ ଲାଗୁଚି। ଯେମିତି ଦେଖ ଆମେ ଏତେ ଏ କେମିକାଲ୍ ପ୍ରଡ଼କ୍ଟ ର ଆମେ ସବୁ ବ୍ୟବହାର କରୁଚେ। ଅ, ଯେମିତି ବାହାରୁ ସବୁ ଅଁ, ଉଁ, ସାମ୍ପୁ ହଉ କି ଯାହା ମଧ୍ଯ ହଉ କି ସାବୁନ ହଉ। କିନ୍ତୁ ପୂର୍ବରୁ ଆମର ଜେଜେମା ମାନେ ସବୁ କହନ୍ତି ମନ୍ଦାର ପତ୍ର ବାଟିକି ସବୁ ମୁଣ୍ଡରେ ଲଗାନ୍ତି।
ଆଜ୍ଞା, ଆଜ୍ଞା, ଆଜ୍ଞା ଲଗେଇଛି। ମାନେ ସେଇ ଯୋଉ ମନ୍ଦାର ଯୋଉ ଆପଣ ଯୋଉଟା କହିଲେ ଗୁମ୍ଫା ମନ୍ଦାର ଯୋଉଟା, ଯୋଉ ନାଲି ନାଲି ରଙ୍ଗର ଯୋଉଟା ଆସେ। ସେଇଟା ମାନେ ମୋ ଜେଜେ ଲଗେଇଥିଲେ, ଏବେ ତ ସେ ନାହାନ୍ତି। ମେ ବି ସେ ବହୁତ କିଛି ଗଛ ମାନେ ଲଗେଇ ଦେଇ ଯେମତି ଆମ ପାଇଁ ଯେମିତି ନଡିଆ ଗଛ ଲାଗିଛି, ଆମ ବାଡି ପଟେ। ଆଉ ସେ ଆମ୍ବ ଲାଗିଛି, କରମଙ୍ଗା ଲାଗିଛି, ମାନେ ଲାଗିଛି ସେ ଆଉ ବେଲ ଗଛ, ତାପରେ ସେ ଯୋଉ ପୂଜାରେ ଲାଗନ୍ତି ଯୋଉ ଈଶ୍ୱର ଯୋଟ ଯୋଉଟା ମାନେ ଆମ ଲ କ୍ଷ୍ମୀ ପୂଜାରେ ବ୍ୟବହାର କରାଯାଏ।
ନିହାତି ନିଜ ଘର ପାଇଁ ତ ଆମେ ବ୍ୟବହାର କରିପାରିବା।
ଆଜ୍ଞା। ଆଉ ତାପରେ ସେ ଯୋଉଟା କହିଲେ କି ଆପଣ ମନ୍ଦାର ପତ୍ର ଟା, ମନ୍ଦାର ପତ୍ର ତାପରେ ସେ ଯୋଉ ମନ୍ଦାର ଫୁଲର ଯୋଉ ତା ଡେମ୍ଫଟା କାଢି ଦେଇକି, ସେଟାକୁ ଏମିତି ମାନେ ଆମେ ଏବେ ତ ପୁରା ଗ୍ରାଇଡିଙ୍ଗ ଗ୍ରାଇଣ୍ଡର୍ ପଳେଇ ଆସିଲାଣି ଆମେ ଗ୍ରାଇଣ୍ଡିଙ୍ଗ କରିଦଉଛୁ। ଆଗରୁ ହେଲେ ଯେତେବେଳେ ଶିଳରେ ଏ କେବେ ମା ବାଟି ଦିଅନ୍ତି କେବେ କେବେ ଟିକେ ଲଗେଇବା ପାଇଁ, ଚୁଟି ଟା ମାନେ ଏତେ ସୁନ୍ଦର କେଶ ହୁଏ ଯେ ପୁରା ମାନେ ବଢିଆ ଲାଗିବ ପୁରା ମାନେ ପୁରା କଳା ହେଇକି ଭଲ ଲାଗେ କରିଛି ଏଇଡା କେବେ କେବେ ଆଜ୍ଞା।
ଟି ଯଦି ଉପୁଡ଼ୁଥିବ କହିଲେ ଭଲ ହୋଇଯାଏ, ଚୁଟି ଉପୁଡ଼ିବା ବନ୍ଦ ହେଇଯାଏ। ମୁଁ ମ ଧ୍ୟ ଲଗାଏ, ସେମିତି ବି ଆଉ କି ଛି ବାରିରେ ଆମର ଲାଗିଚି ଯେମିତିକି ଏଁ, ଅମୃତମଣ୍ଡା ଗଛଟିଏ। ଆଉ ଆମ୍ବ ଗଛ ବି ଅଛି, ଗୋଟିଏ ମାତ୍ର ଆମ୍ବ ଗଛ ଅଛି। ଏ ତ ସେ ଠି ଏଁ, ଆମ୍ବ ଏ ବର୍ଷ ଆସିଥିଲା କିନ୍ତୁ ଯେ କରାପଥର ମାରଲା ସବୁ ଝଡ଼ିଗଲା, ତ ଅ, ଉଁ, ଆ, ଆମ୍ବ ପତ୍ର ବ୍ୟବହାର କରୁଚୁ, ପୂଜା ପର୍ବପର୍ବାଣୀରେ ସାଇ ଲୋକ ବି ନେବା ପାଇଁ ଆସନ୍ତି। ସେମିତି ଆଉ ଆମ ତମୁଣ୍ଡା ଗଛ ଗୋଟେ ଦିଟା ଅଛି, ଆଉ ଭୃଷଙ୍ଗ ପତ୍ର ଅଛି। ଯେମିତିକି ବୃଷଙ୍ଗ ପତ୍ର ମଧ୍ୟ ଅ ଚୁଟି ପାଇଁ ବହୁତ ଉପକାରୀ ହୋଇଇଥାଏ। ଭୃଷଙ୍ଗ ପତ୍ର ମଧ୍ୟ ବାଟିକି ଲଗାନ୍ତି। ଆଉ ଖାଦ୍ୟରେ ମଧ୍ୟ ତାକୁ ବ୍ୟବହାର କରାଯାଏ। ଆ ତମ ବାରିରେ ବୃଷଙ୍ଗ ପତ୍ର ଅଛି ନା ନହିଁ?
ଆଜ୍ଞା ଅଛି ଅଛି। ଆଗରୁ ତ ଯେତେବେଳେ ଜେଜେ ଥିଲେ ସେ ବହୁତ ବଡରେ ଗୋଟେ ମାନେ ଲଗେଇଥିଲେ ସେ ବଡ ହେଇଯାଇଥିଲା ତା ଉପରେ ମଝିରେ ସେଇ ଯୋଉ ଏବେ ତ ଖାଲି ସେ ଘର ପାଇଁ ହିଁ ସେ ଗଛ ଫଛ ସବୁ କାଟି ଦଉଛନ୍ତି ନା। ତ ଆମର ବି ସେମିତି ଘର ଗୋଟେ ହେଲା ତ ସେ ଗଛ ଟାକୁ କଟା ହେଇଗଲା। ଏବେ ଏବେ ଆଉ ସେଇ ଛୋଟ ଛୋଟ ହେଇକି ଅଛି ସବୁ ତାର ଯୋଉ ତ ଚାରା ତ ହୁଏନି ତାର ଯୋଉ ଚେର ଟିକେ ଟିକେ ଲମ୍ବି ଥାଏ ନା ସେଇ ଚେରରେ ଚେରରେ ସେ ସବୁ ହେଇଯାଏ ତ ଛୋଟ ଗଛ ଗୋଟେ ହେଇଛି ଏବେ ବି। ଯାହାବ ହେଲେ ମାନେ ଟିକେ ପକୁଡି ହେଲା ମାନେ ଟିକେ ମାନେ ପକେଇବା ତାର ଯୋଉ ବାସ୍ନା ଟା ବହୁତ ଭଲ ଲାଗେ।
ନିହାତି ଆଉ ଶରୀର ପାଇଁ ମଧ୍ୟ ବହୁତ ଭଲ। ହଜମ ଶକ୍ତି ଥାଏ ଖାଦ୍ୟଟାକୁ ହଜମ କରିଦିଏ ବୃଷଙ୍ଗ ପତ୍ର ନିହାତି ଉପକାରୀ ସେମିତି ବି ଉ ଛୋଟ ଛୋଟ ନିମ୍ବ ଗଛ ମଧ୍ୟ ଅଛି ବେଶୀ ବେଶି ବଡ଼ ହେବାକୁ ଦିଆଯାଏନି ତାଟି ଦିଅନ୍ତି। କାହିଁକି ନିମ୍ବ ଗଛ ଟା ବହୁତ ବଡ ହେଇଗଲେ ଜାଗା ନାହିଁ। ତ ବେଳେବେଳେ ନିମ୍ବପତ୍ର ବି ବାଟିକି ନିମ୍ବପତ୍ର ହଳଦୀ ସବୁ ମୁହଁରେ ଲଗାଉ ଆମେ ଯେ ସେତେବେଳେ ଛୋଟ ହେଇଥିଲୁ ହଳଦୀ ପ ପତ୍ର ଏ ନାଇ ମାନେ ହଳଦୀ ଗୁଣ୍ଡକୁ ଅ କଞ୍ଚା ହଳଦୀ ଯଦି ଥିବ ନହେଲେ ହଳଦୀ ଗୁଣ୍ଡ ହେଲେ ମଧ୍ୟ ହବ। ଆଉ ନିମ୍ବ ପତ୍ର ପାଟିକି ସବୁ ଗୋଲା ଗୋଲା କରିକି ଶୁଖେଇ ଦିଅନ୍ତି ଆମ ମା ତାପରେ ଖାଇବାକୁ ଦିଅନ୍ତି। ନ ଖାଇଲେ ଜବରଦସ୍ତି ଖୁଆଇ ଦିଅନ୍ତି। ତାହା ପିଲାବେଳେ ବହୁତ କୃମି ହୁଏ ସେଥିପାଇଁ।
ଆଉ ସେତେବେଳେ ତ ଏତେ ମାନେ ଏ ସବୁ ଏତେ ଉନ୍ନତ ହେଇନଥିଲା ନା ଯୋ ଘରେ ଘରେ ଯାଇକି ବଟିକା ଦେବା କି କଣ ତ ଘରେ ସବୁ ମା ମାନେ ସବୁ ଘରୋଇ ଉପଚାର କରନ୍ତି ସବୁ ଧରି ଧରି ମାନେ ଖାଇବାକୁ ବାଧ୍ୟ ସେ ଧରିକି ଖୁଆଇବେ।
ହଁ। ସେତେବେଳକୁ ଏତେ ହୁଁ କୁହନ୍ତୁ।
ନାଇଁ ଆପଣ ଯୋଉ କହିଲେ ହଳଦୀ ପତ୍ର କଥା ସେ ହଳଦୀ ପତ୍ରରେ ଗୋଟେ ପିଠା ବି ହୁଏ।
ହଁ ନିହାତି ସେଇଟା ଖାଇଲେ ବି ଦେହ ପାଇଁ ଉପକାର।
ହଁ ସେ ଏଣ୍ଡୁରି ପିଠା କି କଣ ଗୋଟେ ସେ ତାର ସେଇଥିରେ ବନା ହୁଏ ଯକୁ ମାନେ ହଳଦୀ ପତ୍ରରେ ସେଏ ପୋଡା ହୁଏ। ମାନେ ସବୁ ଜିନିଷ ଆଜ୍ଞା ସବୁ ଜିନିଷ ଯେମିତି ହଁ। ହନ୍ତ।
ହଁ କିନ୍ତୁ ଏବେ ପ୍ରାୟତଃ ଦେଖିବେ ହଳଦୀ ଗଛ ତ ବାରିରେ କେହି ଲଗାଉନାହାନ୍ତି କିନ୍ତୁ ମିଳୁନି ବଜାରକୁ କେମିତି ବେଳେ ବେଳେ ଆସିଥାଏ ତ କିଣିକି ନେଇକି ସବୁ ପିଠା ସବୁ କରନ୍ତି।
ଆଜ୍ଞା
ହଁ
ତାପରେ ଆମେ ଏବେ ଯେମିତି ଏବେ ଆଉ ଅଛନ୍ତି ସମସ୍ତେ କାହାକୁ ଭଲ ଲାଗେ ସବୁ ଗଛ ପତ୍ର ସବୁ ଫୁଲ ଲଗେଇବାକୁ। ସେମିତି ମତେ ବି ବହୁତ ଭଲ ଲାଗେ ଯେମିତି ମାନେ ଆପଣ କହିଲେ ଫୁଲ ମାନେ ଭଲ ଲାଗେ ମତେ ସବୁ ସେଷ ଜିନିଷ ଲଗେଇବାକୁ ଆଉ ଯେତେବେଳେ ଗୋଟେ ପ୍ରଥମେ ଆପଣ ଫୁଲ ଗଛ ଟା ଲଗେଇବେ ତାର ପ୍ରଥମ ଫୁଲ ଟା ଯୋଉ ଫୁଟିବ। ମାନେ ଏତେ ଖୁସି ଲାଗିବ ସେ ସମୟରେ ବହୁତ ଖୁସି ଲାଗେ।
ହଁ ହଁ ନିହାତି ଗୋଟେ ମାନସିକ ଶାନ୍ତି ମିଳେ ଆଉ ଆପଣ ଯୋଉଟା କହୁଛନ୍ତି ଆଁ ଫୁଲ ଗଛଟିଏ ଯଦି ଘରେ ଅଛି ଯଦି ସେଥିରେ ଫୁଲ ଥିବ ଆପଣ ଯେତେ ବି ମାନସିକ ଅବସାଦରେ ଥାଆନ୍ତୁ କି ଘରୁ କୁଆଡ଼େ ଯାଇଥାନ୍ତୁ। ଘରକୁ ଆସିଲା ପରେ ସେ ଫୁଲ ବଗିଚା ଟିକିଏ ଯଦି ଛୋଟିଆ ଫୁଲ ବଗିଚା ଟିଏ ଘରେ ଅଛି ତାହାକୁ ଦେଖିଦେଲେ ମନ ଖୁସି ହେଇଯାଏ। ଅବସାଦ କୁଆଡ଼େ ପଳାଏ ମାନସିକ ଶାନ୍ତି ମିଳେ। ତ ନିହାତି କରିବା କଥା ଆ ଯାହାର ଜାଗା ଯାହାର ତ ଜାଗା ନାହିଁ ତ ଆମେ କହିପାରିବାନି ତଥାପି ଦେଖିବେ ବାହାର ସିଟି ଗୁଡ଼ାକରେ ବାହାର ଜିଲ୍ଲା ଗୁଡ଼ାକରେ ସବୁ ଛା ଛତ ଉପରେ ସବୁ କରିଥାନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା
ଆମ ଅଞ୍ଚଳ ଗୁଡ଼ିକରେ ତ ସେମିତିରେ ବି କିଛି ନା କିଛି ସମସ୍ତଙ୍କର ଛୋଟ ବଡ଼ ବାରି ନିହାତି ଅଛି ବାଡ଼ି ବଗିଚା କରିବା ପାଇଁ ଫୁଲ ଗଛଟି ଲଗେଇବା ପାଇଁ କିନ୍ତୁ ଅନ୍ୟ ଅଞ୍ଚଳ ମାନଙ୍କରେ ନଥିଲେ ମଧ୍ୟ ସେମାନେ ଛାତ ଉପରେ ସବୁ ଛୋଟ ଛୋଟ ଦେଖିବେ ସବୁ ବଗିଚା କରିକି ସେଠି ପନିପରିବା ଚାଷ ବି କରିଥାନ୍ତି। ଫୁଲ ବଗିଚା ବି କରିଥାନ୍ତି। ଦେଖିଲେ ବହୁତ ଖୁସି ଲାଗେ ମୁଁ ଦେଖିଛି ଭୁବନେଶ୍ୱରରେ ବି ବହୁତ ଦେଖିଛି ବେଳେ ବେଳେ ଯାଏ କାମ ଥିଲେ। ତ ଦେଖିଛି ସେଠି ସବୁ ଛାତ ଉପରେ କରିଥାନ୍ତି ସବୁ। ତ ସେମାନେ ଯଦି କରିପାରୁଛନ୍ତି ସେମାନଙ୍କର ଜାଗା ନଥାାଇ କିି ସେ ଯଦି ଛ ତ ଉପରେ ଯଦି କରିପାରୁଛନ୍ତି ତ ଆମେ କାହିଁକି ଆମର ବାଡ଼ି ଥାଇକି ଆମେ କାହିଁକି ନକରିବା ତ ସମସ୍ତେ ମତେ ସଚେତନ ହେବା ଦରକାର।
ଆଜ୍ଞା ନିହାତି ଆଉ ତାପରେ ଯେମିତି ଦେଖନ୍ତୁ। କି ଯେମିତି ମୁଁ କହିଲି ମୋ ଜେଜେ ଗଛଟ ଟା ଲଗେଇ ଥିଲେ ଆଉ ସେଇଟାକୁ ଯଦି ହଣା ହେଇଗଲା। ମାନେ ସେ ସବୁ କଣ ହଉଥିଲା ତାଙ୍କର ଗୋଟେ ଗୋଟେ ସ୍ମୃତି ସବୁ ସେ ଆମ ପାଇଁ ଛାଡି ଯାଇଛନ୍ତି। ହ ଆମେ ସେ ସବୁକୁ ଯେମିତି ଆଜ୍ଞା ଆମେ ଯେମତି ଯି ମାନେ ଏବେ ଅବହେଳା କରୁଛନ୍ତି ସବୁ ଜିନିଷ ଟାକୁ। ମାନେ ସେ ସବୁ କଣ କି ତା ସେ ସବୁ ଦେଖିଲେ ଖୁସି ଲାଗେ ଯେ ଏ ଏଇଟା ମଁ ଜେଜେ କରିଥିଲେ ମାନେ ଏବେ କହିବାକୁ ବି ଖୁସି ଲାଗୁଛି କି ଯେ ମୋ ଜେଜେ ଆମ୍ବ ଗଛ ବି ଲଗେଇ ଦେଇଛନ୍ତି ପୁରା ମାନେ ଯୋଉ କଲମୀ। ଅଛି ସେଠା ଯେତେବେଳେ ବି ଖାଉନା ଘରେ କଥା ପଡେ କି ଯେ ଏଇଟା ଜେଜେ ଲଗେଇଥିଲେ ଆମ ପାଇଁ। ଆଉ ଆମେ ବି ସେମିତି ଯଦି ଗୋଟେ ଗଛଟେ ଲଗେଇବା ତ ଆମର ଯୋଉ ଆଗାମୀ ପିଢି ଆସିବେ ଆମ ଛୁଆମାନେେ ହଉ ଆମ ନାତି ନାତୁଣୀ ମାନେ ହଉ ସେମାନେ ବି ଏମିତି କଥା ହେଇକି ଆମ ବିଷୟରେ ସେ ମନେ ପକେଇବେ ଆମକୁ, ବହୁତ୍ ଭଲ ଲାଗେ ସେ ସବୁ, ଆଉ ଆମେ ବି ସେମିତି କିଛ୍ ଇ, ଆଉ ଆମକୁ ବି ପ୍ରୟାସ କରିବାକୁ ପଡିବ ଆମେ ସେମିତି କିଛି ସ୍ମୃତି ଛାଡିଯିବା ସେମାନଙ୍କ ପାଇଁ‌।
ହୁଁ-ଉଁ-ଉଁ-ଉଁ ଏକଥା ସମସ୍ତେ ଭାବିବା ଉଚିତ୍ ପ୍ରକୃତରେ।
ଆଜ୍ଞା।
ହଉ ଯଦି କଣ କାମ ଅଛି କରନ୍ତୁ ମୋର ବି ମଧ୍ୟ କାମ ଅଛି। ମୁଁ କେତେବେଳେ ପୁଣି କଥା ହେବି ଆଉ।
ଆଜ୍ଞା।
ରହିଲି।
ଆଜ୍ଞା।